ହାଲୋ ଶୁଭୁଛି ନା ମୁଁ କହିଲି ଯୋଉ ଆକ୍ସିଡେଣ୍ଟ ହେଇନଥିଲା କି ଅପା ଆଗରେ ବସିଥିଲା ଆଗରେ।
ଆଗରେ ଆଗରେ ସେ ପଛରେ ବସିଥିଲେ ଆସି ଆଗରେ ବସିଥିଲା ଆଉ ସେ ଯୋଉ କୋଉ ଯୋଉ କହିଲେ କହିଲେ କହିଲେ ନାଇଁ ଆସି କହିଲେ ମତେ ନିଦ ଲାଗିଲାଣି। ହିଁ, ଯେଉ ନିଧା ଲାଗିଲା ଯେ ଆ ସିଏ ତାର ଶୋଇ ପଡିଥିଲା ହେ ଶୋଇ ପଡିୁଥିଲାକୁ। ତା ହେଇଥିାଇ ତା ଗୋଡ ଟା ଜଙ୍ଘଟା ଭାଙ୍ଗିଗଲା ଆଉ ଆସୁର।
ହଁ, ହଁ।
ହେଲା ଆମ ବୋଉଙ୍କର ଟିକେ ଏଇ ଆମେ ଦେଖୁଥିଲୁ ରିପୋର୍ଟ ଯେ ଆଙ୍କର ଯାହା ଯାହା ହେଇଛି ତାଙ୍କର ବି ସେଇୟା ସେୟଆ ହେଇଛି।
ଓହୋ
ମ ଟିକେ ମତେ ଲାଗୁଛି ତାଙ୍କର ବାକି ଅନାଉନ ମୁଣ୍ଡ ବ୍ଲଡ ନାକରୁ ବାହାରି ଯାଇଥିଲା କିନ୍ତୁ ଆଙ୍କର କଣ କିଛି ବ୍ଲଡ, ଫ୍ଲଡ କିଛି ହେଇନଥିଲା ତାଠୁ ନାନଙ୍କର କଣ କହିଲୁ ମୁଣ୍ଡ ଟା ଖାଲି କଣ କହିଲୁ ପୁରା ହଲି ଯାଇଥିଲା ବ୍ରେନ୍।
ହଁ, ହଁ ମାନେ ହଁ
ଏପଟ ଏପଟ ହେଇଯାଇଥିଲା ତା ବ୍ରେନ ର ବ୍ରେନ ର ଯାହା ତାଙ୍କର ସବୁ ହଲି ଯାଇଥିଲା। ଆଉ ବୋଉଙ୍କର କଣ ମା ମା ମାଡ ହେଇକି ରକ୍ତ ବାହାରି ଯାଇଥିଲା ଭିତରେ ବୋଧେ ଇଏ ଯୋଠୁ ଯେତିକି ଯାଇଛି ମୁଣ୍ଡା ଯୋଗୁ ଆଉ।
ହୁଁ ମାନେ ସେଇଠି ଅପାର ସ୍ପଟ ରେ ଥିଲା ନା
ସ୍ପଟ କାହିଁ ହେଲା କି ବ ବଞ୍ଚିଥିଲେ, ପୁରା ସେ ବଞ୍ଚି ଥିଲେ, ଆମ ସେନ୍ସ ନାଁ ମେଡିକାଲରେ ବଞ୍ଚିନଥିଲେ। ଏ କାରରେ ନୁହଁ ସେନ୍ସ ପଳେଇଥିଲା। କଣ ପାଣି ଫାଣି ଛଟା ଛଟି କରିକିନା ସେନ୍ସ ଆଣିଲେ କି ସେନ୍ସ ଥିଲା କେୟାଣୀ ମୁଁ ତ ଜାଣିନି ଆସି ତ ସେନ୍ସ ନଥିଲା। ନେଇକି ଗଲେ ଆସି ତ ଯାହା କହୁଥିଲେ ଆମେ ଜାଣିଛୁ କି ଆଉ ଭଲ ସେ ନେଇକି ଯାଉଥିଲେ, କାଳେ ସେ ଯେ ଓଲ ଯେତବେଳେ ଗାଡ଼ିରେ ଥିଲେ କହିଲେ ସେଏ କିଏ ଗୋଟେ କାଳେ କହିଲା ଡ୍ରାଇଭର ଆଉ ନାହିଁ। ହେଲା
ଓ ହୋ ସେଇଟା ସେ ସୁଣି ଦେଲା।
ସେ ଡ୍ରାଇଭର ଯଉ କହିଲା ନାହିଁ ତାଙ୍କର ତାପରେ ସେନ୍ସ ପଳେଇଲା। ପୁଣି କାଳେ ପାଣି ଫାଣି ଦେଲେ ନେଲା ବେଳକୁ ବାଟରେ ଅଧା ବାଟରେ ପାଣି ଫାଣି ଦେଲା ବେଳକୁ ଆସିକି କହି ଆସିକି ଯୋଉ ଏଯୋଉ ଆଉ ଗୋଟେ କିଏ ଗୋଟେ ଲୋକଟେ ବସିଥିଲା ଆସିକି ପାଖରେ ଯେ କହିଲା ମତେ ପାଣି ଟିକେ କାଳେ ମାଗିଲା ଠାରେଇକି କାଳେ ପାଣି ଟିକେ ସେ ଦେଲାଠୁ ତ ଦେଇଚି ସେ ଜୀବନ ଯାଇଛି। ସେଇଠି କୁଆଡେ ଆଉ ବାଟରେ ଆଉ
କୁହନା ସେ କଥା କହିଲା ବେଳକୁ ମୋ ଦେହ ଖାଲି ସିତେଇ ପଡୁଛି ଏଇ ଯୋଉ ଆସି ଫୋନ୍ କଲାନିକି ସମସ୍ତିଙ୍କି
ଆସି ନମ୍ବର ଦେଲା ଫାଷ୍ଟ
କାହା ନମ୍ବରରେ ଗୁବୁ ଦେଇଥିଲା ତ?
କାଆକୁ ତା ବାପା ନମ୍ବର ଟାକୁ ଆଗେ ଦେଇଥିଲା ତାପରେ ତା ବାପା ସମସ୍ତଙ୍କୁ କହି କୁହାଦେଲା ଧିରେ ଧିରେ ତାପରେ ଯଉ ଉହୁଁ ସମସ୍ତଙ୍କ ଚାରିଆଡେ ସବୁ କହି କୁହା ଦେଲାଠୁ ସମସ୍ତେ ତାପରେ ଆମ ସାନ ମାମୁଁ କୁ ଆଗେ କଲ କଲି, ମୁଁ ଖାଉଥୁବି ନାଇଁଲୋ ମୋ ପୁଅକୁ ଖୋଇ ଦୋଇ ଥୁ କହନି ମୋ ଦେହ ଖାଲି ଏଇ ହଁ ପା ମୋ ସେଦିନ ଝିଅର ଜନ୍ମଦିନ ନଥିଲା କି ସିଦିର ସିଦିର ମୋ ନାଁ ଯୋଉ ତାପରେ ଯୋଉ ମୋ ବୋଉ କହିକି ଯାଇଥିଲା ଆଉ ମୋ ନାତୁଣୀର ଜନ୍ମଦିନ ଆମକୁ ଆଉ ମିଠା ଟିକେ ଆଣିଦବୁରେ। ମୋନାଲି କହିଲା ଆଉ ଆଜି ସିପି ର ଜନ୍ମଦିନ ଆଉ କଣ କହିଲା ଯୋଉ ଦାଦା ଆଉ ଆଣିବ ପନିର ଆଣିବ ଭାରି ତମେ ଆଉ ଆମେ କରିଦବା ରାତିରେ ସବୁ ଅଧିକ କାଲି ସବୁ ଖାଇବା ହେଲା, ତୋ ବୋଉ ବିରି ଚାଉଳ ତାପରେ ବତୁରେଇଲା ହେଲା, ସାନ ମାମୁଁ ଯାଇ କିଲେ ନା ମ ଦିକିଲେ ହବ ପନିର ଆଣିଥିଲେ, ହେଇଘରେ ଫ୍ରିଜ୍ ରେ ମୁ ରଖିଥିଲି ପନିର ମୋନାଲି କହିଲା ମମି ଦେଇ ତମେ ପନିର କରିଦବ। ପୁରୀ ଆଳୁଚପ ଚକୁଳି ପିଠା କରିବା ଆଉ କେକ୍ ପାଇଁ ସନ୍ଧ୍ୟାବେଳେ ପଠେଇବା କେକ୍ ଯାଇ ଆଣିବ ଭବାନୀ। ଆଉ ତ ବୋଉ ତ ବିରି ଚାଉଳ ମେଞ୍ଚେ ବତରେଇ ଦେଇଛି ତାପରେ ସିପିକୁ ଅନଉନୁ ମନ୍ଦିର ଟିକେ କିିଏ ଗୋଟେ ନେଇକି ଗଲାଲୋ ମନ୍ଦିର ଆଣିକି ଆଇଲା
କୁ ଉ ଉ ଭୋ
ନା ନା ସେଇ ଦିନ ଠୁ ସିପିର ଜନ୍ମଦିନ ଫନ୍ମଦିନ ଆଉ କରୁଚି କି ମୁଁ। ନାଇ ଏ ଆ ଆରମ୍ଭ ହଁ ସେଇଦିନ ତ ମୁଁ ଆଉ ତ କେକ୍ ଫେକେ ବି ଏମିତିରେ ତ ପଇସା ପତ୍ର ଅସୁବିଧା କିଛି କରୁନି। ଥରେ ଅଧେ ଏଇ କେତେବେଳେ କେମିତି ଗୋଟେ ଖାଲି ଥରେ କେକ ଟେ କାଟି ଦେଇଥିଲା ନହେଲେ ଏମତି ଆମର କଣ କହିଲୁ ବନ୍ଦା ବନ୍ଦି ହୁଏ ତ ବ ହେଇକିନା ପୂଜା ଫୂଜା ହୁଏ ସେରା ଆଉ ଆମେ କିଛି କରୁନୁ। ଖାଲି ଯାହା ଏ ଛୁଆ ଟିକେ ପଳଉଛନ୍ତି ମନ୍ଦିର ନହେଲେ କେକ୍ ଫେକ୍‌ କାଟି ଦଉଛନ୍ତି ସଇଲା।
ହୁଁ।
ଏଇ ଦି ତିନି ବର୍ଷ ହେଲା କାହାର କିଛି ହେଇନି। ଆର ବର୍ଷ ହେନେ ଏଇ ବର୍ଷ ତ କାହାର କିଛି ବି କରାହେଇନି। ପୂଅର କରାହେଇନି କି ତା ଝିଅରବି କରାହେଇନି।
କୁହନା ସେ କଥା ଯୋଉ ଭଗବାନ୍। ଏଇ ଯୋଉ ସେଦିନ କହେଲେନି କଣ ଡ୍ରେସିଂ ଟେବୁଲ ଯୋଉ କା
ହଁ ସମନ ଡ୍ରେସିଂଙ୍ଗି। ଟେବୁଲ ସିଧି ର ମେ ରିମାର ବସିଥିଲେ ଯେ ସିଧି କଣ ବସି ପଡିଲା ଯେ ପୁରା ଫା ଫାଟିଟି ଗଲା ମିରର ତମର ଯୋଉ ଛୋଟିଆ ଡ୍ରେସିଂଟେବୁଲ ଟା ନଥିଲା
ଉଁ ହୁଁ।
ମିରା ମିରର ଟା ଫାଟିଗଲା। ମୁଁ ଜାଣିନି ମୁଁ ତ ଏପଟେ ଥିଲି। ମୁଁ ମୋ ପୁଅକୁ ଗା ଯୋଉ ଇଏ କରିଦଉଥିଲି।
ମିରର ଭାଙ୍ଗିଲେ ଭାରି ଅସୁଭ ଜାଣିଛ ନା କା?
ଆଉ ତମ ଯୋଉ ପୁଣି ପୁଣି ବାହାରକୁ ପୁଣି ଆସି କି ସବୁ ତୋ ପାଇଁ ବାହାର ଯିବ ବୋଲି ଯାଇଥିଲି। ବନା ସବୁ ସଉଦା ଫୋଉଦା କିଣିିକି ଜଷ୍ଟ ଆଣିକି ଆଇଛନ୍ତି ଲୋ। ଆଣିକି ମାମୁ ଗାଧେଇକି ନା, ଖାଇକି ହିଁ ଜଷ୍ଟ ଉଠିଲେ। ହମ୍ ହମ୍।
ହଁ ପା ଆମର କଣ କିଏ ଆସିଛନ୍ତି କି?
କରଗଣ ବୋଉଙ୍କର ଇଚ୍ଛା ନଥିଲା ଲୋ ଯିବାକୁ। ଖାଲି କଣ କହିଲୁ ମତେ କହିଲେ ମୁଁ ମୁଁ କଣ କହିଲି ମୁଁ ଆସିଥିଲି ତ ମୁଁ କହିଲି ଏଇନା ଛୁଟି ତ ଅଛି ଆଉ ଆମ ଘରକୁ ଟିକେ ଯିବି ବାହାରି ଦି ଚାରି ଦିନି ରହିବି।
ଅପାର ରହିବାକୁ ଇଚ୍ଛା ଥିଲା। ଏଠିକି ବି ଆସି
ଖାଲି ମୁଁ। ଦେଖେ ମତେ କହିଲେ ତାପରେ ସେ ତାଙ୍କର ଚାରିଆଡୁ ମତେ କହିବାକୁ ଆଡେ କହିଲେ ହଁ ଆଉ। ତୁକଣ ଏଇନା ଆସିପାରିବୁ ମାମାଲି ଘରକୁ ଯାଇପାରିବୁ। ଆଉ ମୁଁ ତ କେତବେଳେ ଆଇଲେ ଯାଇପାରିବି। ତୁ ନହେଲେ ରହ ନ ହେଲେ ତୁ ଥିଲେ ତୁ ତୋର ଯିବୁ। ଆଉ ତମ ଘରକୁ ଯାଇ ନାହାନ୍ତି ଆସି? କିନ୍ତୁ ତାଙ୍କର ଏଇରା ଇଚ୍ଛା ନୁହଁ। ଖାଲି ଜବର ମାନେ ମୋର ମୁଁ କୁଆଡେ ଯିବା ପାଇଁ ତାଙ୍କର ଇଚ୍ଛା ନୁହଁ। ଏଇନା ଆସିଲେ ଘରେ କାହାକୁ କାମ ପଡିବ ନା। କରିପାରିବେନି। ତାଙ୍କ ମେନ୍ ଆଣ୍ଠୁ ପାଇଁ ତାଙ୍କର କଷ୍ଟ ନହେଁ କି।
ହଁ।
ଆଉ କଣ ନେଵି ତାଙ୍କର ଯୋଗ ଅଛି। ଆଉ କରିବେ କଣ?
ତ ସେୟା ହେଲ କଥା। ମାନେ ସିଏ ରହିବା କଥା ପଳେଇଲା। କଣ ଦି ଜଣଙ୍କ କଣ ରହିନଥିଲେ ହେଇନଥାନ୍ତା। କେତେ ଦି ତିନି ଦିନର କଥା। ଆଉ ସେତ ବେଳା ସେୟା ଖରାପେ ତାଙ୍କୁ ସେୟା ଡାକେଇ ନେଲା ଆଉ।
ଅ ହ। ତାଙ୍କର ବି ତ ତାଙ୍କ ଟୁନା ନନାର ତ କେତେ ସାର ବହୁତ ବେଳା ସମୟ ଖରାପ ଅଛି। ଆଉ ସେ ମୋର ବ ଯୋଉ ମରିବାର ହଜାନ୍ତି ଗୋଟେ ଭଗବାନଙ୍କ କେମିତି ଗୋଟେ ଆଶୀର୍ବାଦରୁ ବଞ୍ଚିଲେ ନା ଆଉ।
ହୁଁ ଥରେ ଚିହ୍ନି ପାରୁନଥିଲେ ଦେଖୁନ କିଛି। ବ୍ରେନ ଟା ଉପରେ ବେଶୀ ତାଙ୍କର ଆଗରେ ବସିବା ଲୋକଙ୍କ ଉପରେ ଟିକେ ଆଗେ ବେଶୀ
ଆମେ ଦେଖ ଆମେ କଣ ଆଉ ଜାଣିଥିଲେ ତାଙ୍କର ବ୍ରେନ ମାଡ ହେଇଚି କଣ ହେଇଚି ସେ ଯେତେବେଳେ ଭଲ ହେ ସାଇଲା ପରେ ଜାଣିଲେ ନା।
ହୁଂ।
ଏ ସମସ୍ତେ କହିଲେ କହିଲେ ଆରେ ଦେଖ୍ ଜଣଙ୍କର ମା ମରି ଯାଇଥିବ ସେ ବେଡ ରେ ପଡିଲେ ବି ତା ମନ ଟା କେତେ ଦୁଃଖ ହବ କହିଲୁ?
ଆଉ।
ମା ମରି ଯାଇଥିବ ବେଡେରେ ସେ ଯଦି ଭଲ ମାଇଣ୍ଡ ଟା ଥିବ ଧର ଆମର ଯେମତି ଗୋଡ ହାତ ଭାଙ୍ଗିଗଲା କି- କଣ ଟିକେ ମାଡ ହେଇଯାଇଛି ଆମେ ଜାଣିପାରିବାନି।
ଜାଣିପାରିବା ନେଇଁ ନା।
କଣ ସମସ୍ତିଙ୍କୁ ଦେଖ ଥିଲେ ବୁବୁ ନାଣ୍ଡୁ ହେଇଚନ୍ତି ହେଇଛନ୍ତି ତଥାପି ତାଙ୍କର କିଛି ରିଆକ୍ସନ ନାହିଁ। ଆମକୁ ଦେଖିବେ କହିଲୁ ଯାହାକୁ ତ ଦେଖିବେ ଦେଖିବେ ଆମ ଛୁଆ ମାନଙ୍କୁ ଦେଖିଲେ ସେ ଚିହ୍ନି ପାରିବେନି ନିଜ ଛୁଆରା।
ହୁଁ।
ଖାଲି ଅନନ୍ ପୁଅକୁ ଦେଖିବେ ଚିହ୍ନି ଦେବେ ଲୋ ଚିହ୍ନି ଦେବେ ପୁଣି ମୁହକୁ ବୁଲେଇଦେବେ।
ସମସ୍ତଙ୍କୁ ଦେଖିକି ଯୋଉ କାନ୍ଦନ୍ତି ନାଇ ନା ମୁଁ ଯାଇଥିଲି ଯୋଉ।
ମୁଁ ଯୋଉ ମୁଁ ଯୋଉ ଗଲି। ଆ ଦେଖିଲେ ପୁଅକୁ ଦେଖିବେ କାନ୍ଦିବେ ଭିଡିଓ କଲ କରିବେ ପୁଣି ଚିହ୍ନି ପାରିବେନି। ହୁଁ ସେଇ ତିନି ମାସେ ସେଇ ତିନିସ୍ ସେ ସେ ତିନି ମାସେ କହିଲୁ ଚିହ୍ନି ପାଇଲେନି ଆମେ କେତେ କଷ୍ଟରେ ଥିବୁ ଘରେ। ଫୁଣି ଆମକୁ ଚିହ୍ନି ପାରୁନାହାନ୍ତି ଚିହ୍ନିଦେବେ। ପୁଣି ଅନଉ ଅନଉ ଭୁଲିଯିବେ ଲୋ ସାଙ୍ଗେ ସାଙ୍ଗେ ଭୁଲିଯିବେ ଯାଇଁଲୁ
ମାନେ ମୁଁ ଏଇଟା କିନ୍ତୁ କଣ କହିଲ ମାନେ ଦେଖେ କି ନାଇଁ ଟିଭି ସିରିଏଲରେ କିନ୍ତୁ ରିଅଲ ଲାଇଫ ରେ କାହାର ଏମିତି କିମୋ ହେଟା।
ଆଉ ସେ ଆମେ ତ ସେଇ ଆମେ ରିଅଲ ଲାଇଫ୍ ରେ ଆମେ ହେମତି ଫିଲ୍ମଷ୍ଟାଇଲ ଭଳିଆ ଆମର ଲାଗିଲା ନା ପୁରି ପୁରା।
ଆଉ ମାନେ ଅପାର ବି ସି ଛି ମାନେ କର୍ମଫଳ ବି ନା ମାନେ ନାଇଁ କରି ପାଇଲେ ନାଇଁ
କିଛି ଆ ଆଁ ଆମେ କିଛି କରିଚୁ କି ତାଙ୍କର। ଆଉ ମୁଁ ଯାହା କରଛି ସେ କଣଡା କଲେ। କହଲୋ ଭଗବାନ୍ ଙ୍କ ଦୟାରୁ ଦଶ ଦିନ ତାଙ୍କୁ ମାନସ ଭାଇ ଫୋନ କଲା ନା ଦଶ ଦିନ ତାଙ୍କର ସେନ୍ସ ଆସ୍ ଲାନା ଦଶ ଦିନ ରାତିରେ। ନଅ ଦିନ ରାତିରେ ଆଇଲା ମାନଙ୍କୁ ସକାଳୁ ଡକ୍ଟର ମାନେ କହିଲେ ନା। ମାନସକୁ କହିଲେ କହିଲେ ମୁଁ ଆଜି ଗଲି ଟୁନା ଭାଇଙ୍କି ଆଜି ସେଭିଙ୍ଗ କରୁଛନ୍ତି ଦଶ ଦିନ ସେଭିଙ୍ଗ କରିଦେଇଥିଲେ। ଆଉ କହିଲେ ଟୁନା ଭାଇଁ ଅନେଇଲେ ମତେ ମତେ ମତେ ଏମିତି ଏମତି ହଁ ମାଇଲେ ଠାର୍ ର୍ଚି ନା।
ହଁ ବା। ହଁ କରୁଛି ଯୋଉ କସ୍ ଯୋଉ କଷ୍ଟ ଯୋଉ ଦୁଃଖ।
ଭଗବାନ୍ ଖାଲି। ମତେ କେମିତି ଲାଗୁଥିବ ତମ ମାନଙ୍କୁ ତ ଲାଗୁଛି ମୁଁ ଏଇଠି ଅଛି ତାଙ୍କ ପାଖରେ ମିଶ୍ ଥିଲି ବୋଉଙ୍କ ପାଖରେ ପୁଣି ଆଙ୍କର ଏମିତି ଅବସ୍ଥା ପୁଅଟା କେତେ ଛୋଟଟେ ଥିଲା କହଲେ
ଛୋଟ ଟେ ପୁଣି ତମେ ଯାହା ଟା ବି ସେଠି ରହୁନଥିଲା
ନାଇଁ ଆପଣଙ୍କୁ ସ ରହିଲେ ମାସେ ସେ ରହିଲେ ମାସ୍ ସେ ମାସେ ରହେ କୋଡିଏ ଦି ପଚିଶ ଦିନ୍ ରହିଲେ ତାପରେ ସେ ପଳେଇଲେ।
ସେତିକି ଦିନରେ କଣ ତମ ମାଇଣ୍ଡ ଚେଞ୍ଜ ହେଇଯିବ ନା ତମେ ସାଙ୍ଗ ସାଙ୍ଗେ ଓ ସବୁଦିନ ଯେମିତି ରହି ଥାନ୍ତେ ତମକୁ ଗୋଟେ ତମେ ଟିକେ ଜଲ୍ଦୀ ଜଲ୍ଦୀ ସବୁ କିଛି ବୁଲି ଯାଇଥାନ୍ତ
ତ ଆମର ଗଲ ଆମର ସବୁ ଚେଙ୍ଗ ଚାଙ୍ଗ୍ ହେଇଗଲା ଏବେ ଯାଣିନ୍ତେ କଣ ଆମେ ଭଲ ଅଛୁ ଆଉ ଖାଲି ଆଉ କଣ ଆ ବ ଯୋଉମାନେ ଆଉ ଖାଇ ପିଇକି ଆଉ କଣ କାହାର ଦିନ ଟା ଯାଉନି କହିଲୁ
ହୁଁ ହୁଁ।
ଏମିତି ଚାଲିଛି ନା ଆଉ ଆମର କଣ ଆଗ ଭଳିଆଉ ଅଛି ନା କଣ ଅଛି।
ସେ ପା ନୁଖ୍ଛ ନା ମାନେ ଲୋକ ତାପରେ ବି ତ ଷ୍ଟେବୁଲ କରି ଯାଉଛନ୍ତି ନା ପୁଣି ଆଗ ଭଳିଆଇା ଅକ୍ଚୋଳି ତମର କିଛି ବି ଡେଭ୍ଲପ୍ ହେଇପାରିଲାନି। ହଁ ଲକ୍ସ ତ ସାଥ୍ ଦବନି ଯେମିତି ତମେ ଯଦି ହଁ କରିବ
ଯିଏ ସିନା ଶୁଣ ଗୋଟେ ଗୋଟେ କୁଆଡେ ଗୋଟେ ସପୋର୍ଟ ମିଳିଲେ ସିନା ହବ ଆଉ କଣ। ହ କିଛି ତ କୁ ଆଡେ ନାହିଁ ଯାହା ତ ପଇସା ଥିଲା ଯାହା ଏପଟ ଏପଟରେ ସବୁ ଖର୍ଚ୍ଚ ବାର୍ଚ୍ଚ ହେଇଗଲା ଆଉ କ
ହଁ ମିଲ୍ ସେପଟେ ବି କିଛି ମିଳୁନି
କୁଆଡେ ହେଇ ଆକ୍ସିଡେଣ୍ଟ ଟାଇମରେ ଯିଏ ଯାହା ଯେମିତି ସାହାଯ୍ୟ କରିଦେଲା ଆ ଆଉ ଆଉ କିଏ ଆଉ କଣ ସଦାବେଳେ ଆମକୁ ଗୋଟେ କାମ କରିବା କି କଣଟେ କିଏ ଆ ଲକ୍ଷ ଲକ୍ଷ ସପୋର୍ଟ କରିବାକୁ ଅଛି କି ସେଇତ କଷ୍ଟ ମଷ୍ଟରେ। ଏଠି ରହ ସେଠି ରହ ଏମିତି ଛୁଆ ଦିଦିଟା କୁ ଖାଲି। ଖାଲି ପାଠ ପଢୁଛନ୍ତି କଷ୍ଟ ମଷ୍ଟରେ।
ହୁଁ। ତାପରେ ରୋଜଗାର ଟା କମ କୁ ଅଧିକ ଖର୍ଚ୍ଚ ହେଇଯାଉଛି ଝୁଅଙ୍କ ପାଠ ପଢା କତେ ତ ଭଲ ହଉ ତାହେଲେ ରଖୁଛି ଆଁ